ଜୟ ଶ୍ରୀ ଜଗନ୍ନାଥ।
ଆପଣଙ୍କୁ ମୋ ଭଏସ ଶୁଭା ଯାଉଛି କି?
ହଁ ଆପଣଙ୍କ କଥା ମତେ କ୍ଲିଅର ଆସୁଛି।
ଆଜ୍ଞା ମୁଁ ବାହାରେ ଅଛି ତ ତ ଆପଣଙ୍କୁ ମୋ କଥା କ୍ଲିୟର ଆସୁଥିବ।
ହୁଁ ହୁଁ ଆଉ କଣ କରୁଥିଲେ?
ଏ ଛିଡା ହେଇକି ମାନେ ପ୍ରକୃତିକୁ ଦେଖୁଥିଲେ କେତେ ସୁନ୍ଦର ପ୍ରକ କୃତି
କୃତି ମିଶ୍ର
ରେ ନ ଆମର ଏଇ ଗଛ ଲତା ତାପରେ ଗୋଟେ ଛୁଆଟେ ଛିଡ଼ା ହେଇଯିବାରେ ତାପରେ ବିଲେଇ ଆସିିକି ମୋ ପାଖରେ ବସିଛି ତ ଦେଖୁଛୁ ଏଇ ସବୁ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା ଓହୋ ତାହେଲେ ଆପଣ ଟିକେ ପ୍ରକୃତିକୁ ବହୁତ ଭଲ ପାଆନ୍ତି ନାଇଁ କି। ଯାହା ହଉ ଏମିତି ଲୋକ ବହୁତ କମ୍ ଥାଆନ୍ତି
ତ ବାହାରେ ଜୋରେ ଖରା ହଉଛି ତଥାପି ତ ସୂର୍ଯ୍ୟଙ୍କୁ ଅନେଇ ହବନି ଅନେଇଲେ ଆଖିରୁ ଲୁହ ଆସିଯିବ।
ହଁ ଆପଣଙ୍କର ସୂର୍ଯ୍ୟ କଣ ଏବେ ପୁରା ତେଜ ଅଛନ୍ତି?
ଆଜ୍ଞା ଦଶଟା ହେଲାଣି ତ ତ ସେଥିପାଇଁ ଆଉ।
କାଇଁ ଆମ ଆଡେ ତ ଏବେ ଅନ୍ଧାର କରିକି ଗ ଅନ୍ଧାର ଘନ ନେଇ ଆଇଚି। ବର୍ଷାାରୁଋ ତୁ ତ ଆସିଗଲାଣି ନା
ଆଚ୍ଛା କାଲି ମେ କାଲି ବର୍ଷା ହୋଇପାରେ
କାଲି ହଁ କାଲି ତ ଯାହା ହେଲେ ବର୍ଷ ବର୍ଷା ହବ କାରଣ କାଲି ଦେବସ୍ନାନ ପୂର୍ଣ୍ଣିମା ଅଛି। ଜଗନ୍ନାଥଙ୍କର କାଲି ସିଏ ଆସିବେ ତାଙ୍କର ମଣ୍ଡପ କୁ ଆସିବେ ତ କାଲି ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମା ଅଛି ମାନେ ତ ବର୍ଷା ତ ନିହାତି ହବ। କଥାରେ ଅଛି ଦେବସ୍ନାନ ପୂର୍ଣ୍ଣିମାରେ ସମସ୍ତେ ଇନ୍ଦ୍ରଦେବ ନିଜେ ସ୍ୱୟଂ ଆସିକି ପୁରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚନ୍ତି। ଆଉ ସିଏ ପହଞ୍ଚିବା ମାତ୍ରେ କିଏ ବର୍ଷାର ଆରମ୍ଭ ହୁଏ। ବୁଝି ପାଇଲେ।
ହୁଁ।
ଆଉ
ଆଉ କଣ ଆପଣ ତ ପ୍ରକୃତିକୁତ ଉପଭୋଗ କରୁ ପୂଛନ୍ତି। ଯାହା ହଉ ପ୍ରକୃତି ବି ଆପଣଙ୍କୁ ଦେଖିକି ସେବି ବହୁତ ଖୁସି ହଉଥିବ ଯାହା ହଉ। ମୋ ଝିଅଟି ଆସିକି ମତେ ଯାହା ହଉ ଦେଖୁଛି ବୋଲି କାରଣ ସଦା ସର୍ବତ୍ର ପ୍ରଭୁ ବିଦ୍ୟମାନ ଅଛନ୍ତି। ପ୍ରକୃତି ହଉଛି ସବୁ ପ୍ରଭୁଙ୍କର ସୃଷ୍ଟି। ଯାହା ହଉ ଆପଣ ତାକୁ ଉପଭୋଗ କରିପାରୁଛନ୍ତି। ସେଇଟା ବହୁତ ବଡ଼ ଜିନିଷ।
ଆଜ୍ଞା ଆଜ୍ଞା । ଆଉ?
ଆଉ ଆପଣ-ଆପଣ କଣ କରନ୍ତି?
ମୁଁ ପାଠ ପଢ଼େ
ପାଠ ପଢ଼ନ୍ତି କୋଉ କୋଉ ସପ୍ତମ ଶ୍ରେଣୀ ।
ନାଁ ତୃତୀୟ ନୁହଁ। ଦ୍ୱାଦଶ ।
ଆଚ୍ଛା ଦ୍ଵାଦଶ ରେ ପାଠ ପଢୁଛନ୍ତି। ଆଉ ତୃତୀୟ-ତୃ ପ୍ରିୟ କହିଲେ ଯେ
ତୃତୀୟ ମୋ ଭଉଣୀ ପଢୁଛି ତ। ମୁଁ ଦ୍ୱାଦଶ ରେ ପଢୁଛି।
ଆଚ୍ଛା ଆଚ୍ଛା ଆପଣ ବେଳେ ବେଳେ କଣ କହୁଛନ୍ତି। କିଛି ବୁଝି ହଉନି ମୁଁ
ମୁଁ ନିଜେ ତମ କଥା ବୁଝିପାରୁନି ମୁଁ ଆପଣଙ୍କୁ କଣ ବୁଝେଇବି। ହ
କାହିଁକି ଆପଣ ନିଜ କଥା ନିଜେ ବୁଝି ପାରୁନାହାନ୍ତି?
ନା ଟିକେ ଟିକେ ମୁଣ୍ଡ ଦୋଷ ଅଛି ତ ତ ସେଥିପାଇଁ ଆଉ ହଁ ଟିକେ ମୁଣ୍ଡ ଦୋଷ ରହୁଛି କଣ କରିବା ଜନ୍ମରୁ ଆଉ
ଆଜ୍ଞା ଆଜ୍ଞା।
ଆଗରୁ କାନ୍ଥବାଡ଼ ସହିତ କଥା ହଉଥିଲି।
ଆଚ୍ଛା ଆଗରୁ କାନ୍ଥବାଡ଼ ସହିତ କ କଥା ହଉଥିଲେ ଏବେ ମୋବାଇଲ ମିଳିଲାଠୁ ଲୋକଙ୍କ ସହିତ କଥା ହଉଛନ୍ତି ନାଇଁ କି?
ଆଜ୍ଞା। ନିଦ ନହେଲେ କାନ୍ଥବାଡ଼ ସହିତ ଏ ପେନ୍ କଣ କରୁଛୁ କାହିଁ ସେମିତି ହଉଚୁ। ପଡି ଯାଉଛୁ।
ମୁଁ ବି ସେମିତି ଆପଣଙ୍କ ଭଳିଆ। ମୁଁ ବେଳେ ବେଳେ ବସିକି ଯେତେବେଳେ କାହା ସହିତ କଥା ହେବାକୁ ପାଏନି। ମୋର ଜଣେ ବନ୍ଧୁ ଅଛନ୍ତି। ମୁଁ ତାକୁ କୁହେ ଏ ଗୌରା ଆଜି କାଲି କଣ ଖାଉଛୁ ସିଏ ମତେ କହେ ମାଉଁସ ଏ ଗଉରା ଆଜିକାଲି କଣ ପିଉଛୁ ସିଏ କହେ ଗୋ ରଶ ଏ ଗୌରା ଦୁନିଆକୁ ଜିତିଲା କିଏ ବିଶ୍ଵାସ ଏମତି ଏମିତି ଆଉ।
ଆଜ୍ଞା।
ବୁଝିପାଇଲେ?
ଆଜ୍ଞା ମୁଁ ଜାଣିଲି ଆଉ।
ଆଛା ଯାହା ହଉ ଆପଣଙ୍କର ମୋର ଚିନ୍ତାଧାରା ବହୁତ ମିଶୁଛି ନାଇଁ କି?
ଆଜ୍ଞା।
ହୁଁ ଆଉ
ଆଉ କଣ ଆପଣ ଯୋଉ ରାଉରକେଲାରେ ଅଛନ୍ତି ଆପଣ ରାଉରକେଲାରେ ମାନେ କୋଉ କୋଉ ଜାଗା ସବୁ ଯାଇଛନ୍ତି ବୁଲିବା ପାଇଁ?
ରାଉରକେଲାରେ ଆମର ଏଠି ବହୁତ ଜାଗା ବିଖ୍ୟାତ ଜାଗା ଅଛି ଯେମିତି କିି ଆପଣଙ୍କର ପଞ୍ଚସ୍ତରୀ ଫୁଟର ହନୁମାନ ବାଟିକା। ଯୋଉଠିକି ଆଜ୍ଞା। ଆଉ ବୈଷ୍ଣବ ଦେବୀ ଅଛନ୍ତି ଏଠି। ଆଉ ବେଦ ବ୍ୟାସ ଅଛି। ଯୋଉଠିକ କି ଆପଣଙ୍କର ତିନିଟା ନଦୀର ସଙ୍ଗମ। ହୋଇଛି ବୁଝି ପାରିଲେ ଯୋଉଠି କି ମୁନି ଋଷି ଗଣ ତାଙ୍କର ତପସ୍ୟା କରିବାକୁ ଆସନ୍ତି ବୁଝିପାରିଲେ।
ତ ମୁଁ ଜାଣିନି ଏଇଟା ଯେତେ ଜାଣିନି କିନ୍ତୁ ମୁଁ ଯାଇଥିଲି ସେତେବେଳେ ମନେ ଅଛି ଏଇ ଯୋଉ ଆପଣ କହିଲେଣି ହନୁମାନ ବାଟିକା ତ ମୁଁ ଦେଖିଛି ସେଇଟା।
ସେ ସବୁଠୁ ବଡ ହେଇଛି।
ଏବେ ତ ବହୁତ ଉନ୍ନତତର ହେଇଗଲାଣି ହନୁମାନ ବାଟିକା।
ମୁଁ ତ ଯାଇନି କିନ୍ତୁ ବ୍ରହ୍ମପୁରରେ ଏଇନା ଗୋଟେ ରାମଲିଙ୍ଗେଶ୍ଵର କରିଦେଇଛନ୍ତି ମାନେ ପାଣି ବି ଭିତରେ ମାନେ ବାହାରିଛନ୍ତି ଶିବ ବାହାରିଛନ୍ତି ମାନେ ଶିବଙ୍କର ମୂର୍ତ୍ତି ଅଛି। ତ ସେଇଟା ଲାଇଟିଙ୍ଗ ହେଲେ ବଢିଆ ଦେଖାାଯାଉଛି। କିନ୍ତୁ ମେନ୍ କରି ଠାକୁରାଣୀ ଯାତ୍ରା ବେଳକୁ ବ୍ରହ୍ମପୁରର ମାନେ ବ୍ରହ୍ମପୁର ସହର ପୁରା ନିଆରା ଦେଖାଯାଏ। ଠାକୁରାଣୀ ଯାତ୍ରା ଟା ଆର ବର୍ଷ ହବ। ଆମର ଦି ବର୍ଷକୁ ଥରେ ମା ଆସନ୍ତି।
ଆଛା ଆଛା।
ସେଇ ଟାଇମ ରେ ଝିଅମାନେ ବାପ ଘରକୁ ଯାଆନ୍ତି କାରଣ ମା ବାପ ଘରକୁ ଆସନ୍ତି ନା ତ ବ୍ରହ୍ମପୁର ଆମର ପ୍ରସିଦ୍ଧ ବୁଢୀ ଠାକୁରାଣୀ ତ ତାଙ୍କ ଯାତ୍ରା ଟା ହୁଏ।
ହୁଁ ହୁଁ ହୁଁ।
କେତେ କୁଆଡୁ ଲୋକ ଆସିଥାନ୍ତି ସେ ଯାତ୍ରା ଦେଖିବା ପାଇଁ।
ଆଜ୍ଞା ଆଜ୍ଞା ଆମର ବି କାଲି ନେମାଳ ମଠ ଯୋଉ ଜାଣିଛନ୍ତି ଅଚ୍ୟୁତାନନ୍ଦଙ୍କର ଅଛି। ସେଠି ବିି କାଲି ଲକ୍ଷ ଲକ୍ଷାଧିକ ଲୋକ ଆସୁଛନ୍ତି ନେମାଳ ମଧ୍ୟ ଯୋଉଠ କିି ଆମର ଅଚ୍ୟୁତାନନ୍ଦ ଦାସ ଅଛନ୍ତି ଯିଏ କିି ଆମର ପଞ୍ଚ ସଖାରେ ଗଣା ଯେମିତି ଆମର ମାଳିକାରେ ଲେଖା ହେଇଥାଏ। ତ ସମସ୍ତେ ପ୍ରାୟ ସେଠିକି ଆସନ୍ତି।
ଆଜ୍ଞା ସିଏ ହି ମାଳିକା ଲେଖିଥିଲେ ନା ଅଚ୍ୟୁତାନନ୍ଦ ଦାସ ତ
ଆଜ୍ଞା ଆଜ୍ଞା।
ଆଜ୍ଞା ନଲେଜ ଅଛି ଟିକେ ଟିକେ ଆଉ ସେ ଉପରେ।
ଆପଣ ପାଇଁ ମୁଁ ପ୍ରଥମରୁ କହିଛି ଆପଣ ଜ୍ଞାନୀ ଗୁଣୀ ଲୋକ ନା ଆପଣଙ୍କୁ ଧ କହିଲେ ଆପଣ ମାଡି ବସିବେ।
ଆଛା ତ କିନ୍ତୁ ଆମର ଯୋଉ ଠାକୁରଣୀ ଯା ତ ହୁଏ ସେଇଟା ଅଠେଇଶି ଦିନ ପାଖାପାଖି ମା ଆସନ୍ତି ବାପ ଘରକୁ ତ ଗଲା ବେଳେ ନା ବୁଢ଼ୀ ଠାକୁରଣୀ
ହଁ ତ ସିଏ ଯୋଉଁ ଆସିବ ସିଏ ଆସିଲେ ମାନେ ବହୁତ ବାହାରେ ତାଙ୍କ ଘରକୁ ମାନେ ଶାଶୁ ଘରକୁ ଆଉଥରେ ବହୁତ ଭଡା ଯାଏ।
ଆପଣଙ୍କର ଟିକେ ବହୁତ ଜୋରେ ନଏଜ ଆସୁଛି ପଛ ପଟୁ।
ଆଜ୍ଞା ଆଜ୍ଞା ବାହାରେ ଯାଉଛି ତ ଗୋଟେ ଟଲି ତ ସେଇ ତ ଏବେ ଶୁଭିଲା?
କଥା କଟିଲା ଆପଣଙ୍କର
ଏବେ ଶୁଭିଲା ଆପଣଙ୍କର? ତ ଏଇ ଯାତ୍ରା ଟା ମେନକରି ସ ତେଇଶି ଦିନି କି ଅଠେଇଶି ଦିନି ହୁଏ ତ ମା ଯେତେବେଳେ ବାପ ଘରକୁ ଆସନ୍ତି ତା ବାପ ଘରୁ ଗଲାବେଳେ ଶାଶୁଘରକୁ ଯାଆନ୍ତି। ସେତେବେଳେ ବହୁତ ଭାର ନେଇକି ଯାଇଥାନ୍ତି।
ଆଜ୍ଞା।
ଆଉ ଏଇ ଟାଇମ ରେ କିନ୍ତୁ ଆମେ ଲାଭ ଉଠାଉ ପ୍ରବଳ ଲୋକମାନଙ୍କୁ ଡରେଇକି।
କଣ ଡରାନ୍ତି।
ମାନେ ଏଇ ଟାଇମ କୁ ମୋ ବଡ଼ବାପା ମାନେ ବଡ଼ବାପାଙ୍କର ଚିତ୍ରାଳୟ ଦୋକାନ ଅଛନ୍ତି ନା ଏଇ ଏଇ ଟାଇମ ରେ ଯେଉଁମାନେ ସବୁ ମାନସିକ କରିଥିବେ ମାଙ୍କୁ ଙ୍କ ପାଖରେ ବେଶ ପଡିବେ ଯେମତି ହଉ କୃଷ୍ଣ ବେଶ ହଉ ରାଧା ବେଶ ହଉ କି ମାନେ ଶିବ ହଉ ହଉ କି ବାଘ ହଉ ଏମିତି ସବୁ ଭେଷ ପଡନ୍ତି।
ଆପଣ ବାଘୁଣୀ ବେଶ ଧାରଣ କରୁଥିବେ ବୋଧେ ଆଉ?
ଥରେ ହେଇଥିଲି କୃଷ୍ଣ ବେଶ ପଡ଼ିଥିଲି।
କୃଷ୍ଣ ଆପଣ?
ମୁଁ ହେଇନି ଘରେ କରିଦେଇଥିଲେ। ସେ ଫଟୋ ଟା ଅଳ୍ପ ଅଛି। ତ ଆମେ କିନ୍ତୁ ତ ଠାକୁରାଣୀ ଯାତ୍ରାରେ ରାତିରେ
ଏଇ ଆପଣ ଟିକେ ଯଦି ମୋ ଷ୍ଟାଟସ ଦେଖିପାରିବେ। ତ ସେଇ ସାଇଡ ରେ ମାନେ ମୁଁ ଏବେ ଗୋଟେ ଷ୍ଟାଟସ୍ ଟେ ଦେଇଛି। ତ ସେଇ ସାଇଡିରେ ଜଣେ ଅଛନ୍ତି। ସେ ମୋ ଭଉଣୀ ତ ସିଏ ହିଁ ରାଧା ହେଇଥିଲେ। ମୁଁ ହେଇ
ମୁଁ ଆପଣଙ୍କ ଷ୍ଟାଟସ୍ ତ ଦେଖିପାରିବିନି ନା ମୁଁ ତ
ଆଛା ଜାଣିନାହାନ୍ତି ତ ଆପଣଙ୍କର ଓ ହଉ
ହଁ ଆପଣ ରାଧା ତାହେଲେ ସିଏ ହେଇଥିଲେ। ନା କି? ଆପଣ ବଇଁଶୀ ବଜଉଥିଲେ? ବଜେଇଲେ ଟିକେ।
ତ ବଇଁଶୀ ନାହିଁ ଏଇନା ମୋ ପାଖରେ ନା ତ ବଇଁଶୀ ଆସିଲେ ବଜେଇଦେବି।
ଆଜ୍ଞା ଆଜ୍ଞା ବଢ଼ିଆ ବଢ଼ିଆ। ରାଧାକୃଷ୍ଣଙ୍କର ମିଳନ ଅପୂର୍ବ ପ୍ରକାର ମିଳନ। ଜୀବନରେ ଥିଲେ। କୃଷ୍ଣଙ୍କ ଭଳିଆ କୃଷ୍ଣ ରାଧାଙ୍କ ପାଇଁ ପାଗଳ ଥିବ ତାଙ୍କ ପଦ କମଳକୁ ସିଏ ଛାଇ ନିଜ ଛାୟା ଦେଇ ଦଉଥିଲେ କାରଣ କାଳେ ରାଧାଙ୍କ ପାଦ ଜଳିଯିବ। ଆଜି କାଲିକା ସେମିତି ଭଲ ପାଇବା କୋଉଁଠି ମିଳୁଛି ଆଜ୍ଞା।
ଆଜ୍ଞା।
ଆଜି କାଲି ତ ସମସ୍ତେ ନାଁ ନାଁ ନାଁ ରେ ଅଛନ୍ତି। କିଏ ଆଉ ଆଜିକାଲି ହଁ ହଁ ରେ ଯାଉଛି।
ଆଛା।
ଆଜ୍ଞା ଆଜ୍ଞା।
ଆଉ
ହଉ ଠିକ ଅଛି ବହୁତ ବଢିଆ ଲାଗିଲା ଆ ଆପଣଙ୍କ ସହିତ ଏତେ ସମୟ କଥାହେଇ ବୋହୁତ ଭଲ ଲାଗିଲା। ଆଉ ଆପଣଙ୍କ ଦ୍ଵାରା ବୁଢୀ ଠାକୁରାଣୀଙ୍କ ବି ବିଷୟରେ ଜାଣିକି ବି ବୋହୁତ ଭଲ ଲାଗିଲା।
ଆପଣ ଅଳ୍ପ ଜାଣିଚନ୍ତି ଆପଣ ପୁରାଟା ଶୁଣିନାହାନ୍ତି।
ଆଜ୍ଞା ଆଜ୍ଞା ଠିକଅଛି ସେତେବେଳେ ଅଲଗା ସମୟରେ ଶୁଣିବା। ଆପଣଙ୍କ ବୁଢୀ ଠାକୁରାଣୀଙ୍କ କଥା। ହେଲା? ଆଉ ମତେ ଜଣେ ଡାକିଲେଣି ମୁଁ ରଖୁଚି।
ଆଜ୍ଞା ହୋଉ।
ଜୟେ ଶ୍ରୀଜଗନ୍ନାଥ। ଜୟ ମାଆ ସାରଳା ରାଧେ ରାଧେ।